ଜୟ ଗନ୍ନାଥ। ଟିକେ ହୋ ହା ଭିତରୁ ବାହାରି ଆସ। ଛୁଆ ହୋ ହା ହଉଛନ୍ତି ଟିକେ ବାହାରି ଆସ।
ହଉ ମୁଁ ବାହାରି ଆସିଲି।
ହୁଁ ଆଉ କଣ କରୁଥିଲେ ଏ ସନ୍ଧ୍ୟା ବେଳଟାରେ?
ଏଇ ବସିଥିଲି। ଆପଣ କଣ କରିଥିଲେ?
ମୁଁ ଏଇଠି ଟିକେ ପବନ ଖାଉଛି। ଆମ ପ୍ରାକୃତିକ ପବନ ଟିକେ ବାରି ବଗିଚାରେ ବୁଲି ବୁଲି ଗଛ ବୁର୍ଚ୍ଛ ଦେଖୁଛି। ଆଉ ଆପଣଙ୍କ ସହିତ କଥା ହଉଛି। ଟିକେ ପବନ ଖାଉଛି। କୁହନି କୁହନି କି ଆନନ୍ଦ କି ପ୍ରଫୁଲ୍ଲିତ ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ତ?
ହଁ ଆମ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା?
ହଁ ଜଗନ୍ନାଥଙ୍କ କୃପାରୁ ମୁଁ ବହୁତ ଭଲରେ ଅଛି। ଆଉ ଆପଣଙ୍କୁ ବି ଜଗନ୍ନାଥ ପ୍ରଭୁ ଭଲରେ ରଖନ୍ତୁ। ଆଉ ଆଜି ଖାଇଛ କଣ?
ଆଜି ଖାଇଚି ଆମର ଓଡିଆ ଘରର ବୋହୁତ୍ ପ୍ରସିଦ୍ଧ ଖାଦ୍ୟ ପଖାଳ ଭାତ ଆଳୁ ବଘରା, ବଡ଼ି ଚୁରା, ଶାଗ ଭଜା ଆଉ ତା ସାହିତ ଟିକେ ମିକ୍ସଚର ଆଉ ତା ସହିତ ଟିକେ ଖଟା, ଏଇଆ ଆଉ।
ୱା ଆରେ ବାଃ ଆପଣଙ୍କ ଆପ ଆପଣଙ୍କ ଖାଦ୍ୟ ତ ଶୁଣିକି ମୋ ମନ ପୁରା ପ୍ରଫୁଲ୍ଲିତ ହେଇଗଲାଣି ଖୁସିରେ। ତ ଆନନ୍ଦିତ ହେଇଗଲାଣି।
ହ
ଆଉ କଣ କରିବି ଏମିତିଆ ଖାଦ୍ୟ ଆପଣ ଆଜି ଖାଇଛନ୍ତି ପୁରା ଆମର ମାନେ କଣ କୁହନ୍ତିନି ସ୍ୱାସ୍ଥ୍ୟ ପ୍ରତ୍ୟକର ଖାଦ୍ୟ ଆମେ ଆଜି ଖାଇଛୁ ସେଇଟା ଖାଇବା କଥା ନୁହଁ ମାନେ ପ୍ରାଣୀ ହତ୍ୟା କରିକି ଜୀବ ହତ୍ୟା କରିକି କିନ୍ତୁ ଆଉ କଣ କରିବା ପରିସ୍ଥିତିରେ ପଡି ଖାଇବା କଥା। ଆଉ ସଂସାର ଭିତରେ ଘର କରିଥିଲେ ତ ଏମିତି ହବ। ଆଉ ଆମର ସେଇ ମାଛଟି ରନ୍ଧା ହେଇଥିଲା ଆଉ ଖାଇଛୁ ଆଉ।
ହଉ। ଆପ-ଆପଣ ଏବେ ଆପଣ ଏବେ ପ୍ରାକୃତିକ ଆନନ୍ଦ ଉପଭୋଗ କରିଛନ୍ତି।
ବୋହୁତ୍ ନିଶ୍ଚୟ, ନିଶ୍ଚୟ ପ୍ରକୃତିକ କି ସୁଲୁସୁଲିଆ ପବନକୁ, ଯୋଉ ବାରି ବଗି ଚାରେ, ଆମର ଲାଗିଛି କଖାରୁ ଡଙ୍କ ମାଡିଛି କଖାରୁ ଗଛ ଆମର ମନ୍ଦାର ଫୁଲ ଗଛ ଆଉ କନିଅରୀ ଗଛ, ଆମ୍ବ ଗଛ, କଦଳୀ ଗଛ ନଡିଆ ଗଛ, ଗୁଆ ଗଛ, ଚାଖୁଣ୍ଡା ଗଛ, କେତେ ଗଛ ନା କହିବି?
ଯାହା ହୋଉ ମୁଁ ଖୁସି ହେବି ବୋହୁତ୍ ଖୁସି ହେବି ବୋହୁତ୍। ଆପଣ ମାନେ ଏ ଏତେ ସବୁ ପ୍ରାକୃତିକ ଜିନିଷ ଉପଭୋଗ କରୁଛନ୍ତି। କଣ କହିବି ଏଇ ଗୁଳି ବୁଳି କୁ? ଆଉ ଆମ ଇଆଡେ ତ ନାହିଁ ସେ ସେ ପ୍ରାକୃତିକ ପବନ ନାଇଁ ନା ଗ ଗଛ ବଛ ନାହିଁ। ବୋହୁତ୍ ଅସୁବିଧା ଅନୁଭବ କରୁଛି।
ଅସମୁଖୀନ କରୁଛନ୍ତି ଆପଣ? ଆଉ ଆପଣ ଆମ ଆଡକୁ ଗମନ କରନ୍ତୁ। ପ୍ରସ୍ଥାନ କରନ୍ତୁ। ଆମ ଆଡକୁ ପଳେଇ ଆସନ୍ତୁ।
ହଁ ଆଜ୍ଞା ନିଶ୍ଚୟ ମୁଁ
ନିଶ୍ଚୟ। ମୁଁ, ମୁଁ ହୃଦ୍ଦୟର ଆ ଆପଣଙ୍କୁ ଡାକୁଛି ଆପଣ ଆସନ୍ତୁ।
ହଁ ନିଶ୍ଚୟ ଆସିବି।
ଆଉ ଆପଣଙ୍କର ପାଠ ପଢା କେମିତି ଚାଲିଛି?
ଆମର ପାଠ ପଢା ବୋହୁତ୍ ଭଲ ଭାବରେ ଚାଲିଛି। ଆଉ
ଆପଣଙ୍କ ଛାତ୍ର ମାନେ ସବୁ ପାଠ ପଢୁଛନ୍ତି ନା ବଦମାସ୍ ହଉଛନ୍ତି।
ଆମ୍ ଆମର ଛାତ୍ର ମାନେ ବହୁତ ଟିକେ ଦୃଷ୍ଟ ଆଉ ଟିକେ ପାଠ ପଢ଼ନ୍ତି।
ଓହୋ ବଢିଆ ଛାତ୍ର ଆପଣ ପାଇଛନ୍ତି ଆଉ। ଆଉ ଚାଟଶାଳୀଟି ଆପଣଙ୍କର ସୁରକ୍ଷିତ ଅଛି ତ ଏଇ ଯୋଉ ଗରମ ଏଇ ଯୋଉ ମେଘ ଧୁମାଳରୁ ରକ୍ଷା ପାଇଛି ନା କିଛି କ୍ଷତି ଘଟିଛି ଆପଣଙ୍କ ଚାଟଶାଳୀର?
ନା ନା ବହୁତ ଭଲ ଅଛି।
ଆଚ୍ଛା ଆଚ୍ଛା। ଆଉ ପ୍ରଭୁଙ୍କ କୃପାରୁ ତାଙ୍କ ଆଦେଶ ଯାହା ଆଉ।
ହଁ ସେଇ ଜଗାର ହିଁ ଇଚ୍ଛାଏ।
ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଅତ୍ୟନ୍ତ ଖୁସି ଲାଗିଲା ମୋ ହୃଦୟଟି ପୁରା ପ୍ରଫୁଲ୍ଲିତ ହେଇଗଲା ଆପଣ ଯୋଉ ଖାଦ୍ୟ ସବୁ କହିଲେ ଆଉ ଆପଣ ରୋଷେଇ ଜାଣିଛନ୍ତି କିଛି?
ନା ରୋଷେଇ ଉପରେ କିଛି ଜାଣିନି।
କିନ୍ତୁ ଖାଇବା ଟା ଜାଣିଛନ୍ତି ଆପଣ?
ଖାଇବା ଟା ଉପରେ
ହଁ ବୋଉ ରାନ୍ଧି ଦିଅନ୍ତି ଖାଇଦିଅନ୍ତି ଆଉ।
ହଁ ବୋଉ ରାନ୍ଧିଲେ ମୁଁ ଖାଏ।
ଜଣା ପଡୁଛି ଆପଣଙ୍କ କଥାରୁ ବଉ ନିଶ୍ଚିନ୍ତ ବହୁତ ସରଳ ମନର ହେଇଥିବେ ଆ ମାନେ ବହୁତ ଜଣା ପଡୁଛି ଏମିତିଆ ସୁସ୍ୱାଦୁ ଆଉ ସ ନୃତ୍ୟକର ଖାଦ୍ୟ ଆପଣଙ୍କୁ ରନ୍ଧନ କରିକି ଦେଇଛନ୍ତି। ଆଚ୍ଛା।
ହ
ଆଉ ଆପଣ ସନ୍ଧ୍ୟା ବେଳେ ସନ୍ଧ୍ୟା ଆଳତି କରିସାରିଲେଣି ଭଗବାନଙ୍କୁ ପ୍ରା ପ୍ରାର୍ଥନା କରିସାରିଲେଣି? ଶୁଣି ପାରୁଛନ୍ତି ମୋ କଥା? ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଶୁଭୁଛି ଆପଣଙ୍କ କଥାଟି ଶୁଭୁଛି ବହୁତ ଭଲ ଶୁଭୁଛି। ଆପଣ କୁହନ୍ତୁ ଆପଣ ସନ୍ଧ୍ୟା ଆଳତି କରିସାରିଲେଣି?
ହଁ ସନ୍ଧ୍ୟା ଆଳତି କରିସାରିଲିନି।
ବହୁତ ବଢିଆ ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ।
ଆପଣ କରିସାଇଲେଇଁ?
ହଁ ହଁ ମୁଁ ବି କରି ସାରିଲିହିଁ ନାଇଁ ସରି ଏ ଦୁଃଖିତ ସେଥିପାଇଁ ପା ଟିରୁ ମୋର ବାହାରି ଗଲା। ଆମ ସାନ ବୋଉ ଯାଇଛନ୍ତି ବୋଧେ ସେ ଘରକୁ ସିଏ ବୋଧେ ସନ୍ଧ୍ୟା ଆଳତି କରୁଛନ୍ତି। ଆଉ ମୁଁ ଟିକେ ଆପଣଙ୍କ ସହିତ ବାର୍ତ୍ତାଳାପ କରୁଛି ଆଉ।
ହଁ।
ଆଉ ଆଉ ଆପଣଙ୍କ ବିଦ୍ୟାଳୟରେ ଆପଣଙ୍କର ସବୁଠାରୁ କୋଉ ବିଷୟଟି ଭଲ ହୁଏ କହିଲ ବିଜ୍ଞାନ ନା ସାହିତ୍ୟ ନା ଭୂଗୋଳ ନା ଗଣିତ ନା ଜ୍ୟାମିତି ନା ବାକ୍ୟରଣ ନା ସଂସ୍କୃ ସ୍କୃତ ନା ହିନ୍ଦୀ କୋଉ ବିଷୟଟି ଆପଣଙ୍କର ଭଲ ହୁଏ?
ଓଡ଼ିଆ ଓଡ଼ିଆ ଆଉ ସମାଜ ବିଜ୍ଞାନ।
ଓହୋ ବହୁତ ଭଲ ହୁଏ ତାହେଲେ।
ହଁ।
ଅ ହ। ଆଉ ଆପଣଙ୍କୁ ସବୁ ଖାଇବାକୁ କଣ ଭଲ ଲାଗେ ଟିକେ କହିଲେ? ଆମର ଓ ପ୍ରିୟ
ରେ ପଖାଳ ଭାତ ଆଳୁ ଭର୍ତ୍ତା ବଢି ଚୋରା ଶାଗ ଭଜା ଏଇୟଆ ହଉଛି ଆମର ପ୍ରିୟ ଖାଦ୍ୟ।
ଆ ଆରେ ବା। ଆପଣ ତ ବହୁତ ଆପଣଙ୍କ ପସନ୍ଦଟି ଅତ୍ୟନ୍ତ ସୁନ୍ଦର। ଆଉ ଆପଣଙ୍କୁ ବୁଲିବାକୁ କୋଉ କୋଉ ଜାଗା ସବୁ ଭଲ ଲାଗେ ଏ କୁହ?
ବୁଲିବାକୁ ଠାକୁରଙ୍କ ଜାଗା ଭଲ ଲାଗେ।
ଯେମିତି କିି କୋଉ ଠାକୁରଙ୍କ ପାଖକୁ ଯିବାକୁ ବହୁତ ଭଲ ଲାଗେ?
ଯେମିତି କିି ଜଗନ୍ନାଥଙ୍କ ପାଖକୁ ଯିବାକୁ।
ଆମର ପୁରୀ ପୁରୀ ଯାଇଛନ୍ତି?
ପୁରୀ ଜଗାର ଡୋରି ଥରେ ଲାଗିଥିଲା ଛୋଟବେଳେ ପୁରୀ ଯାଇଥିଲି ଆଉ ଜଗା ତ ଡୋରି ଲଗେଇନି
ଓହୋ ଆଉ ଅଭଡ଼ା ଖାଇଛନ୍ତି ସେଠି?
ହଁ ବହୁତ ମାନେ ସ୍ଵାଦିଷ୍ଟ ଥିଲା।
ହଁ କୁହନ୍ତି ଯେ ଅଳ୍ପରେ ପେଟ ପୁରିଯାଏ। ସେ ଅଭଢା ଖାଇଲେ ବହୁତ ଅଳ୍ପ
ଛୋଟଟେ ହେଇଥିଲି ଜଗାକୁ ଦେଖିଥିଲି ଆଉ ମନ ହୁଏ ଜ ଜଗାକୁ ଦେଖିବାକୁ କଣ କରିବି ଜଗାର ତ ଡୋରି ଲାଗେନି ଆଉ।
ଅ ମୁଁ ଏଇଠୁ ଜଗନ୍ନାଥଙ୍କୁ ଆପଣଙ୍କ ପାଇଁ ଗୁହାରି କରୁଛି ପା ପ୍ରାର୍ଥନା କରୁଛି ସିଏ ଆପଣଙ୍କ ଡୋରିଟି ଶୀଘ୍ର ଲଗେଇ ଦିଅନ୍ତୁ ଆପଣ ଯାଇକି ତାଙ୍କ ଦର୍ଶନ କରିକି ଆସନ୍ତୁ। ତାଙ୍କ କଳା ଶ୍ରୀମୁଖକୁ ତାଙ୍କ ନାଲି ନାଲି ଖିଲି ଖିଲି ଓଠ ହସ ଚକା ଆଖି ସବୁ ଦର୍ଶନ କରିକି ତାଙ୍କ ଅଭଢା ଖାଇ ଆଉ ଆସନ୍ତୁ।
ହଉ ଆ ଆପଣଙ୍କ ତୁଣ୍ଡ ଶୁତୁଣ୍ଡ ହେଉ, ଆପଣ କେବେ ପୁରୀ ଯାଇଛନ୍ତି?
ହଁ ମୁଁ ବହୁତ ଥର ଯାଇଚି। ବହୁତ ଜ ଥର ଯାଇଛି ବହୁତ କଷ୍ଟ କରିକି ଯାଇଛି। ବହୁତ କଷ୍ଟରେ ଆ ଝିଅ ବେଳେ ବି ଯାଇଥିଲି, ସେଠି ସମୁଦ୍ରରେ ମୋ ଗୋଡ ଭାଙ୍ଗି ଯାଇଥିଲା। ମାନେ ଆଣ୍ଠୁ ଟା ଯୋଉ ଆଣ୍ଠୁ ର ଯୋଉ ଚକି, ସମୁଦ୍ର ଲେଉଡ ରେ ବୁଲି ଯାଇ ଥିଲା, ତାପରେ ବାହାଘର ପରେ ବି ଯୋଉ ଗଲି ପୁରା ଯୋଉ ଭିଡରେ ଆମର ପୁରା ହଜି ହାଜି ଗଲୁ ଯେତେ କାନ୍ଦିଛୁ ଆମେ ଯାଇକି, ଆଉ ଏମିତି ଆଉ ମୁଁ ତ ଯାଇପାରେନି କୌଣସି ଯାନବାହାନ ରେ, ସେଥିପାଇଁ ମୋର ବାନ୍ତି ହୁଏ ମୁଣ୍ଡ ବୁଲାଏ ଅଲଗା ଗାଡିରେ ସବୁ ଗଲେ ଆଉ ବହୁତ କଷ୍ଟରେ ମୁଁ କିନ୍ତୁ ଯାଇଛି। ଜଗା କତିକି ଯୋଉ ଯାଇଛି ବହୁତ କଷ୍ଟରେ ମୁଁ ଯାଇଛି। ବହୁତ
ହଉ।
ଉଁ ଆଉ ଆଛା ଆଉ ଆମର ଯୋଉ ଛତିଆ ବଟା କେବେ ଦେଖିନଥିବେ, ଆପଣ ବୋଧେ ମତେ କାହିଁ ଲାଗୁଛି ଆ
ଛତିଆ ବଟ ଆମର ହୁଦିନି ଏ ଟିଉସନ ରୁ ଆମେ ଯାଇଥିଲୁ ବୁଲିବାକୁ
ଓହୋ ତାହେଲେ ଦେଖିଛନ୍ତି?
ହଁ ଛତିଆ ବଟା ଯାଇଛୁ ଥରେ ଆଉ ସେଇ ଯାଜପୁର ଜିଲ୍ଲାର କିଛିଟା ସ୍ଥାନ ବୁଲିବାକୁ ଯାଇଥିଲି ଦେଖିକି ଆସିଚି।
ଆଚ୍ଛା ଆଚ୍ଛା। ଆଚ୍ଛା।
ଆଉ ମତେ କାହିଁ ଲାଗୁଚି ଆପଣଙ୍କ ମାତ୍ରାସୀ ମାନେ ଜନ୍ମଦାତ୍ରୀ। ଆପଣଙ୍କୁ ଯିଏ ଗର୍ଭ ଧାରଣ କରି ଜନ୍ମ ଦେଇଛନ୍ତି। ସିଏ ବୋଧେ ଖୋଜି ଖୋଜି ଆପଣଙ୍କୁ ପୁରା ବାରିକି ପଳେଇ ଆସିଲେଣି। ବେସ୍ତ। ଶୁଣନ୍ତୁ, ମାନେ ଆର ନିୟମ ଅଛି ଆପଣ ଦଶ ମିନିଟ୍ ଯାକେ କଥା ହେବେ। ମାତ୍ର ଆଠ ମିନିଟ୍ ହେଇଛି। ଆଉ ଗୋଟିଏ ମିନିଟ୍ କଥା ହେଇଯାଆନ୍ତୁ। ବୋଉ ତ ଆପଣଙ୍କର ଏଠି ପାଖରେ ଛିଡା ହେଇଛନ୍ତି। ଆଉ ଚିନ୍ତା କରନ୍ତୁ ନାହିଁ। ଆଉ ଅନଉଛନ୍ତି, ଆପଣଙ୍କ ବୋଉଙ୍କ ଚାହାଣୀ ଟା ବହୁତ ଭଲ ଲାଗୁଛି। ଖିଲିକିଲି ହସ ସେଥିରେ ପୁଣି। ଆଉ ଆଚ୍ଛା। ଆଉ। ଆଉ ଆପଣଙ୍କୁ ଭଗବାନ ସବୁବେଳେ ଭଲରେ ରଖନ୍ତୁ ଆପଣଙ୍କ ମନ ବାଚ୍ଛା ପୂରଣ କରନ୍ତୁ। ଆଉ ଆପଣଙ୍କ ଅ ଯୋଉ ଜନ୍ମଦାତ୍ରୀ ଗୋଡେଇ ଗୋଡେଇ ପୁରା ପଳେଇ ଆସିଲାଣି ବାରି ଭିତରକୁ। ଆପଣ ଯାଆନ୍ତୁ।
ସେ ଦଉନା ମୁଁ ଧରିବି।
ଆପଣ କିଛି କହିକି ଫୋନ ଟିକୁ ଆମେ କଥା ଟିକେ ସମାପ୍ତ କରିବା ଆଉ।
ହଉ।
ଆଉ। ଆଚ୍ଛା ଜୟ ଜଗନ୍ନାଥ, ଆପଣଙ୍କୁ ସବୁବେଳେ ଘଣ୍ଟ ଘୋଡେଇକି ରଖନ୍ତୁ। ଆଉ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଏମିତି ବେଳେ ବେଳେ ଟିକେ କଥା ହେବେ। ଆପଣଙ୍କ କଥା ତ ବହୁତ ଭଲ।
ହଁ ଆପଣଙ୍କ କଥା ବି?
ଆ ଧନ୍ୟବାଦ ମୁହୁନ
ଧନ୍ୟବାଦ ଧନ୍ୟବାଦ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ଥାଙ୍କ ୟୁ ବୁଚି ଯାଆ ଆଉ ବୁଚି ଏମିତି ଲୁ ବୁଚିଲୁ ଏଇନା ଫୋନ ଥିଲେ